ହାଲୋ।
ହାଲୋ।
ଆଜ୍ଞା।
ଆପଣ କେମିତି ଅଛନ୍ତି?
ଭଲ ଅଛି।
ଓହୋ ଆଉ ଆପଣ କୋଉଠୁ କହୁଥିଲେ?
ଭୁବନେଶ୍ୱରରୁୁ କହୁଥିଲି।
ଓ ହୋ ହଁ ଆପଣ କଥା ଜଣାକୁ ପଡ଼ୁଛି ମନେ ଆପଣଙ୍କ ମୁଡ ଠିକ୍ ନାହିଁ ବୋଧେ।
ଆଜ୍ଞା?
ଆପଣ କଥାରୁ ଜଣା ପଡ଼ୁଚି ବୋଧେ ଆପଣ ମୁଁ ଠିକ ନାହିଁ ବୋ
ନା। ଏଇ ଜଷ୍ଟ ଆସିଲି ତ କଲେଜରୁ।
ଓ ହୋ ଆପଣ କୋଉ କେଲେଜରେ ପଡ଼ୁଛନ୍ତି?
ବିଜେ ପି କଲେଜ।
ଓ ହୋ। ହୁଁ ହୁଁ ଆପଣ ବର୍ଷାରେ କଲେଜ ଜାଉଛନ୍ତି?
ହଁ ଆସିଲା ବେଳକୁ କୋଉଥିଲା ଟିକେ ଏବେ ଜୋରରେ ହଉଥିଲା ଆଉ।
ଓ ହୋ। ଆମ ଘରେ ପହଞ୍ଚିଲେ ନା ବା
ହଁ ପହଞ୍ଚିବ।
ଓହୋ। ଆଉ ମୁଁ କୁ କନି ସର ମୁଁ ବି।
ଆଜ୍ଞା।
ମୁଁ ବି ଭୁବନେଶ୍ୱର ଭୁବନେଶ୍ୱର ଆପଣଙ୍କ ଘର କୋଉଠି?
ମୁଁ ଭୁବନେଶ୍ଵର ବଡଗଡ।
ହଉ ବରଗଡ ପ୍ରାୟ ପିଲା ତ ବର ଗଡ ସେଇଠୁ ଆଉ
ଆଜ୍ଞା?
ପ୍ରାୟ ପିଲା ତ ସେ ବଡ଼ଗଡ।
ହଁ ହେଇଥିବ।
ଓହୋ।
ଆପଣ କୋଉଠିକାର?
ଓହୋ। ଆପଣ କଣ କରନ୍ତି?
ମୁଁ ବି ପଢ଼ାପଢ଼ି କରୁଛି ଫାର୍ମାସି କଛି ବର୍ତ୍ତମାନ ଏଇନା।
ଓ ଫାର୍ମାସି କୋଉଠି କରୁଛନ୍ତି?
ପଟିଆରେ।
ଓହୋ ଭଲ। ନାଇ ବି ଫାର୍ମା କରୁଛନ୍ତି ଏବେ।
ନାଇଁ ଡି ଫାର୍ମ।
ମାନ ବି ଫାର୍ମା ପରେ ଡି ଫେମା।
ନାଇଁ ନାଇଁ ନାଇଁ ଡି ପର୍ ବି ପ। ଡିପ୍ଲୋମା ତ ବ୍ୟାଚଲର ତ ମାଷ୍ଟର।
ଦିଟା ହଉଛି ବ୍ୟାଚଲର।
ନା ଡି ଡି ତା ଅଛି ଡିପ୍ଲୋମା। ବଟା ବ୍ୟାଚୁଲର ଆଉ ହଁ ବଚଲର୍ ଇନ୍ ଫାର୍ମାେସି।
ତାପରେ ବି ଫାର୍ମା ତାପରେ ଏମ ଫାର୍ମା ଆଉ।
ହଁ ଏମପାରୁ।
ହ ଆପ ଦି ଦି ଫାରମା କରୁଛନ୍ତି ଭଲ।
ଆଜ୍ଞା। ଆପଣ ଏ ଯିବିଟ କଣପ୍ଲସ୍ତି କରୁଛନ୍ତି? ହ୍ୟାଲୋ।
ଆଗା ଟିକେ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହେଲୋ।
ଶୁଭୁଛିି?